ହଁ
କଣ ଖାଅ ପିଅ ସଇଲାଣି?
ଆଜ୍ଞା, ଖାଅ ପିଅ ସବୁ ସଇଲାଣି।
ଆଉ କଣ ଅବିକା ଚାଲିଚି?
ନା କିଛି ଚାଲିନି। ଏମତି କାମ ଟିକେ ଟିକେ ମଝିରି ମଝିରେ ତନ୍ତି, ନାଇଁ ଏବେ ଟିକେ ଘର ଦ୍ବାର ସଜାରୁଚି।
ଅଭିକା ରେଷ୍ଟ ମିଳିଗଲା ଇନତ
ଆଉ କିଛି ଗୋଟେ ପୁରାଣ ଶାସ୍ତ୍ର ଭିତରେ କିଛି ସମୟ ଟିକେ ଆ ଆଲୋଚନା ପର୍ଯ୍ୟାଲୋଚନା କରିଦେଲେ ମନ ଫ୍ରି ହେଇଯିବ
ାନ ବହୁ କ ଅ ସେ ବିଷୟରେ ଜାଣିବା ଦରକାର ବୁ ହଁ ଆ ବୁଝିବା ବି ଦରକାର ମନେକ ତ ସେି ଆଲୋଚନା କରିବ ତାହେଲେ ମୁଁ ଆପଣଙ୍କୁ ଗୋଟେ ବିଷୟ କହୁଛି ଯେତେବେଳେ ମହାରାଜ ପାଣ୍ଡୁ ଆଉ ଧୁତରାଷ୍ଟ୍ର ଦ